ହାଲୋ।
ହଁ ଦିଦି କଣ କରୁଛ?
ଏଇ ଖାଇବାକୁ ଯାଉଥିଲି ଯେ କହିଲି ଟିକେ କଥା ହେଇଯାଏ ଦଶ ପନ୍ଦ
ହଁ ମୋ ତ କାଲି କଥା ହେଇନି ନେଟୱର୍କ ଇଶୁ ହେଲା।
ହଁ ବା, କହିଲି ମୁଁ ବି ଟାଇମ ନାହିଁ। ଖାଇବାକୁ ଯାଉଥିଲି କହିଲି ଟିକେ କଥା ହୋଇଯିବା ଆଉ। ଯିବା ଆଉ ଖାଇବା ଆଉ ତମେ କଣ ଖାଇଲନି?
ହଲିସ୍ ପିଇଥିଲି।
ହୁଁ ଆ ଆଉ ସକାଳ ଟିଫିନ କିଛି ଦଉନାହାନ୍ତି ଘରେ
ନା ମ ହଷ୍ଟେଲ କିଛି ଦଉନାହାନ୍ତି ଯାହା ନିଜେ କରି ଦଉଛୁ।
ନିଜେ ନିଜେ ବି ବନେଇକି ଖାଇବ ରୋଷେଇ କରିକି?
ହଁ।
ରୋଷେଇ ହେଇନି କିଛି?
ନା ରୋଷେଇ ହେଇନି ଦିଦିଙ୍କ ଘର ତ ଏଇ କଲେଜଙ୍କର ପାଠ ଦେଇଛନ୍ତି ହେଇଟା କରୁଛନ୍ତି ଆଉ।
ହୁଁ ମୁଁ ଏଠି ବ ବସିଚି ମ କନ କରିବି ପୁଅତ ସ୍କୁଲ ଯାଇଛି ରୋଷେଇ ସରିଲାଣି ବାପା ବୋଉକୁ ଖାଇବାକୁ ଦେଇକି ମୁଁ ନିଜେ ଖା ଖାଇବାକୁ ଯାଉଥିଲି କହିଲି ନାଇଁ କଥା ହେଇଯିବା ଝିଅକୁ ବି ଟାଇମ ନାହିଁ ନା?
ହଁ।
ଆଉ କହିଲି ଟିକେ କଥା ମୁଁ ସକାଳେ କିଛି ପିଇନି ଖାଲି ଟିକେ ଯୋଉ ଏ ଖରାପ ହଉ କି କଣ କି ଜାଣି। ଖାଲି ଦୂର୍ବଳିଆ ଲାଗିଲା ଯେ ଖାଲି ଓରାସ ପାଣି ଟିକ୍
ହଁ ୟା ତ ବହୁତ ଭୁବନେଶ୍ଵରରେ ଖରା ବହୁତ ହଉଛି।
ହଁ ବା କାଲି ପ୍ରବଳ ଖରା ହେଇ ଭୁବନେଶ୍ଵର କଣ ଗାଁ ମାନଙ୍କରେ ହେଲେ ଅଳ୍ପ ଖରା ହଉଛି।
ହଁ ଗାଁରେ ଯାହା ହେଲେବି
ବର୍ଷା ହଉଥିଲା କାଲି ଜାଣିଲ କି ବର୍ଷା ହଉଥିଲା ପୁଣି ଆହୁରି ଉ ଆ ଖରାପୁନି ଜାଳିଲାଣି।
ହଁ ଏବେ ତ ଛୋଟ ପିଲାଙ୍କୁ ପଢେଇବା ଭାରି ଡର ଲାଗୁଛି।
ହଁ ପା।
ନାଇଁ ମ ଟ୍ୟୁସନ ନାଇଁ।
ଏ ଛୁଆ ସ୍କୁଲ ର ପିଲା।
ହଁ। ହଁ ସ୍କୁଲ ପିଲାମାନେ ପଢା ପଢି ଯଉ ହଁ ଏବେ ସକାଳ ନୁହଁ ଖାଲି ଦଶଟା ବେଲୁଆ କରୁଛନ୍ତି ନାଁ କି?
ହୁଁ।
ଶନିବାର ଟା ଖାଲି ସକାଳେ କରୁଛନ୍ତି। ନା ଘର ଫୋନ କରି ନେଇ ଯାଉଛି ଫୋନ କରିବି ଆଉ ଟିକେ ହେଲେ ଆଉ।
ହଁ କାଲି ଯୋଉ କଲ କରିଥିଲା ବା ବା
ହଁ ସମତେ ଦେହ ଭଲ ଅଛି।
ହୁଁ।
ଆଉ କଣ କରୁଛ କାମ ଫାମ ସରିବନି?
ହଁ ରୋଷେଇ ସରିକି ଏ ସମସ୍ତଙ୍କୁ ଖାଇବାକୁ ଦେଇକି ଖାଇବାକୁ ଯାଉ ଥିଲି। ପୁଅ ତ ଆସିଲା ବେଳକୁ ବାରଟା ସାଢେ ବାରଟା ହଉଛି ଏବେ ଟିକେ ହେଲେ କଣ ଲେଟରେ ଛୁଟି ହଉଛି ଶନିବାରଯେ।
ହଁ ବାରଟାରେ ଛୁଟି ହଉଥିବ ଆଉ ଏଗାରଟା ବାରଟା ଆଉ।
ହଁ ବାରଟା ଛୁଟି ହଉଛି ଆସିଲା ବେଳକୁ ଦଶ ପନ୍ଦର ମିନିଟ କୋଡିଏ ମିନିଟ୍ ଲାଗୁଛି।
ହୁଁ ହୁଁ।
ଏଇ ଗାଁ ରେ ଯେ ହେଲେ ବି ଟିକେ ଅଧିକ ବାଟ।
ଓଁହଁ ସେ ଗାଡି ରେ ଯାଉଥିବେ ପିଲା ଆଉ।
ହମ।
ହୁଁ ଆମର ବି ଏମତି ଆସନ୍ତି ଗାଡି ରେ ଆସନ୍ତି ସବୁ ତ ସାଙ୍ଗସଥି ରେ ମିଶିକି ଯାଆନ୍ତି ରାଧା କାଓ।
ଅଧିକ ବାଟ ହେଲେ ହସିନା ପାଖ ବାଟ ହେଲେ ହ ଚାଲିକି ପଳେଇବେ ଛୁଆ ଆଉ ଏତେ ବାଟ କୁ
ବୁଲିକି ଯିବାକୁ ପଡିବନି ଏ ଗାଡ଼ିରେ ପିଲାମାନେ ଯାଉଛନ୍ତି।
ହଁ ବା ଆମ ଗାଁଠି ଆମ ଆମ ଗାଁଠି ଆମ ପଢିଲା ବେଳେ ଆମର କଣ ଆମ ଦୁଆରେ ସୁଆଲା ମୋ ରିଶେଷ ହେଲେ ଆଉ ସ୍କୁଲରେ ଖାଏନି ଭାତ। ଆଗ ସ୍କୁଲରେ ବି ଭା ତ ଦିଆଯାଏ ସବୁ ଏବେ ଅନ୍ଧା ସବୁ ଦେଲେଣି ଆଗରୁ ବି ଅନ୍ଧା ବି ଦୋଉନ ସେଠି ସ୍କୁଲରେ ଭା ପ୍ରାୟ ମୁଁ ଘରକୁ ଆସିବି ହାରି ଖାଇବା ପାଇଁ।
ହ ତମର ତପାଖ ବହୁତ ଭଲ।
ହଁ ଘରକୁ ଆସିବି ନହେଲେ ତରକାରୀ ନେଇକି ଯିବି ହେଇଠି ଖାଇବି।
ହଁ ଆମ ସ୍କୁଲ ମରେ ଅଣ୍ଟା ଦିଅନ୍ତୁ କିନ୍ତତି ଘରକୁ ଦଶଟା ଦଶଟା ଅଟା ଦିଅନ୍ତେ। କିନ୍ତୁ ଆଗ ଭଳିଆ ଆଉ ଏବେ ତ କାଇଁ ଅଣ୍ଡା ଦୋଉନାହାନ୍ତି।
ନାଁ ପା।
ନା। ଏବେ ଆଉ ଅଣ୍ଡା ଦୋଉନାହାନ୍ତି ଆଗରୁ ବି ଏବେ କଣ ଦୋଉଛନ୍ତି ମାଣ୍ଡିଆ ଦୋଉଛନ୍ତି ଅଣ୍ଣ୍ଡା ଦୋଉଛନ୍ତି। ଇଏରୁ ଦୋଉଛନ୍ତି।
ହଁ ସେଉ ଦୋଉଛନ୍ତି କଦଳୀ ବି ଦୋଉଛନ୍ତି।
ହଁ ଏବେ ଛୋଟ ପିଲାଙ୍କୁ ଦୋଉ ହଁ। ସ୍କୁଲ
ଆଉ ଗାଁ କକୁ ଆସିଲେ କୁଆଡେ ବୁଲାବୁଲି କରି ଯିବ ନା ଯିବନି
ହଁ ମୁଁ ତ ଭାବୁଥିଲି କାଲି ଦିଦି କହିଲେ ପୁରୀ ଯିବାକୁ କାଲି ତ ରବିବାରେ। ଆଉ ବୁଲାବୁଲି କରିକି ଟିକେ ଆସିବୁ ଆଉ ଆଉ ତ ତିରିଶ ଲାଷ୍ଟଜାମ ଅଛି। ତାପରେ ଘରକୁ ଯିବି ଆଉ।
ପୁରୀ ଯିବ ସେଇଠି କଣ ତମ ହଷ୍ଟେଲରେ ଦିଦି ମାନେ ଦିଦି ନେବେ
ନାଇଁ ନାଇଁ ମୋ ଦିଦି ଅଛି ତ ହଁ। ସେ କହିଲା ବୁଲେଇ ଯିବୁ ଆଉ ଆସିଚୁ
ହଁ। ହଁ ହଉ ଯିବ ଭରେ ସାଙ୍ଗ ହେଇକି ବୁଟିକି ଆସିବ ଆଉ ମାତା ମଠ ଯିବ ମାତା ମଠ ଦେଖ ଚ।
ନା।
ସେଇଟା ଯିବ ଭାରି ମାତା ମଠୁ
ହଁ ଦିଦି କହିଲା ଦେଖିକି ବୁଲାବୁଲି କରିବୁ କାଲି ଟା ପାଞ୍ଚଟାରେ ବୁଲେଇ ଯିବୁ ହାରି ଆଉ। ହେଟୁ ଗଲା ଟ ମେ ବୁଲା ବୁଲି କରିକି ଆସିବୁରରି ଆସିଲା ଟା ମେ ଦେଡରି ହେଇଯିବ ଏଗାଡେ ବଟା ଗୋଟେ ଟେ ହେଇଯିବ ଆଉ। ମୁଁ ଦିନେ ଚାଣିଲେ ଦର୍ଶନ କରିବା ଜପାରେ ହଁ ତିରିଶରେ ଚାରି ପାଞ୍ଚ ରେ ଯିବେ ହେ ଘରକୁ ଆଉ।
ହଁ।
ହୁଁ ହୁଁ।
ହୋଉ ଆ ସ କୋଉ ଗାଁ କି?
ଆମ ଗାଁ ବଡମାନସିଂପୁର।
ହଁ କେତେବାଟ
ହଁ ଗାଡିରେ ଏମତି ଯିବା ପରେ ଏଠି ବସିବସିଅଣ୍ଟା ଫିଟି ପିଟା
ହଁ କେତେ ବାଟ ଟ ଆସ ଲଙ୍କାପଡ଼ି ଦଶ ପଲା ଲଙ୍କାପଡ଼ି ଯାତ୍ରାରେ
ହଁ ଯିବା ଆଉ। ତୁମର ହିୟାଡେ ଫେମସ ଲଙ୍କା ବଡି ଆଉ ନାଁ କି?
ଲଙ୍କା ବଢି ଆଡେ ଅଛି ମହାବୀରୀ ପୋହ। ଆଉ ଭିମରା ମୁଣ୍ଡିଆ ଆଉ ଯୋଉ ଇ ଦଶ ଏଇ ଡ୍ୟାମ ଅଛି।
ହୁଁ।
ଦେଖିଥିବ ମୋବାଇଲ ମାନଙ୍କରେ କେମତି ଛାଡୁଛନ୍ତି।
ହଁ ତମେତ ଇଏ ହଁ ଆମର ବି ୟାଡେ ଡ୍ୟାମ ଅଛି ଆଉ ୟାର ଫେମସ ହୋ ହୋଉଚି ଏ ଅ କଣ ପାଇଁ ଏଟା ଛାଡଖାଇ ଫେମସ ମୋର। ହଁ ଛାଡଖାଇର ଯାତ୍ରା ଗୋଟେ। ନ ହଁ ନବୀନ ହଁ। ହଁ ଦଶ ଦିନି ସାତ ଦିନି ଏନତି।
ହଁ।
ଆଉ ଅଜଠୁ ସବୁ ହଁ ବୋହୁତ ହିଆର କୁଆଡେ ବି ଆସିନି ଏ ମାନେ ଯାତ୍ରା ଦେଖି ଆସନ୍ତି ପକୋଉଚନ୍ତି ଦୋକାନୀ ଫୋକାନ। ଷ୍ଟେସନାରୀ ଦିନିଷ ମାନେ ଭଲ ଆଉ ମିନା ବଜାର ବି ହୋଉଚି।
ହଁ।
ଆଉ ଛା-ଆଉ ଯୋଉରାକ ନଷ୍ଟ ସବୁ ହୋଉଚି ରାଜବାଟୀ ପଟେ
ସ୍ୟାଡେ ସେଇ ପାଖରେ କି ରାଜବାଟୀ?
ହଁ।
ଭଲ ଲାଗୁିଥିବ ଦେଖିବାକୁ ଏରା ନାଇଁ ତମେ ତମ୍ କିଏ ଓଷା କରନ୍ତି?
ଆମେମାନେ ଓଷା କରୁ ଲୋକମାନେ ବି ଓଷା କରନ୍ତି ଆସିବେ ଠାକୁର ଗୋଟେରେ ଆସିବେ ଗୋଟେ ଦିଟାରେ ଯିବେ ଏଇ ସକାଳୁଆ। ହୁଁ ବଢିଆ ମଜା ଲାଗେ ଶହେ ଆଟଟା ହା
ତମେ ଆ ତାକୁ ଆସିବ ଭାରି ଆଉ ହଷ୍ଟେଲରେ ରିହିବ
ହଁ ମତେ ବଢିଆ ଲାଗେ ଠାକୁରଙ୍କର ଦେଖିବା ଭଲ ଲାଗେ ରାଜା ଆସ୍ ଏବେ ପୂଜା କରିକି ଓଷା କରେ ଯେ ହୁଁ।
ନା ନାଇଁ
ହଁ ରଥଯାତ୍ରା ବି ହୋଉଛି। ଏଠି ପାଖତ ହୋଉଛି ଆଉ। ହଁ।
ଆଉ ରଥଯାତ୍ରାକୁ ଆସିବନି ଆସ୍
ଉଁ ହଁ ମୋରତ ସରିଆସିବ ଯିବି ହାରି ଘରକୁ ରଥ ଯାତ୍ ତରା ଆରଥର ତ ନଥିଲି ପରୀକ୍ଷା ଏଗଜାମ୍ ଚାଲିଥିଲା। ଏଇଥର କିନ୍ତୁ ବେଗେ ସରିଯାଇଚି ମାସ୍
ଏଗଜାମ୍ ସରିଗଲେ ଯୋଉ ନୟାଗଡ ବ-ଯୋଉ ବୈଷ୍ଟବି ଦେବୀ ଦେ ଖି ଯିବ ଦେଖ ତମ ଦିଦିଙ୍କ କହିବ ସାଙ୍ଗ ହେଇକି ଯିବ।
କୁଆଡେ?
ନୟାଗଡରେ ଯୋଉ ବୈଷ୍ଟବି ଦେବୀ ନୁହଁ।
ଓହୋ ହଁ।
ଦେଖିଚ?
ନା ନା।
ଦେଖିଯିବ ଭଲ ଲାଗୁଚି ସେ ଜାଗାଟା। ମୁଁ କେବେ ଯାଇନି କୋହୁଚନ୍ତି ଭଲ ଲାଗୁଚି ବୋଲି କିନ୍ତୁ ଯିବି ଆଉ। କଣ ନାହାକ କଡ ପାର୍କ। ନା ସବୁଆଡେ ଯିଏ କଲକତା ଯାଇଚି ଆ ଆମ କରି ଆମେ ପିଲାବେଳେ ଇତିହାସରେ ପଢୁ ରାନ-ରାଣୀ ଲକ୍ଷ୍ମୀବାଇ କ-ଙ୍କ କାହାଣୀ ପଢୁ ଉଁ ସେମିତି ସେ ରାଣୀ ଲକ୍ଷ୍ମୀବାଇଙ୍କ କଥା। ଯେତେବେଳେ ଯାଇଥିଲୁ କଲକାତା ସିଆଡେ ତାଜମହଲ ରାଣୀ ଲକ୍ଷ୍ମୀବାଇଙ୍କ ଅ ମାନେ ବଡ ବଡ ଖଣ୍ଡା ଏମତି ହେଇ ତାଜମହଲ ଭିତରେ କେତେ ସୁନ୍ଦର ଲାଗୁଚି ଦେଖିବା
ହଁ ଦେଖିବାକୁ ସୁନ୍ଦର ଲାଗେ ସେଇଟୁ ଛାଡିବାକୁ ଇଚ୍ଛା ପଡେ।
ମୁଁ କହିଲି କାରିଗର ଗଢିଛି ସେଇ ତାଜମହଲ, ସେ କେତେ ଦିନରେ ସେ ଗଢିଥିବ।
ହଁ।
ହୁଁ। ଭଲ ଲାଗେ ଦେଖିବାକୁ ଯାଇଥିଲୁ ଉମ୍-ଉମ୍। କଣ ହେଲା ଦକ୍ଷିଣ କାଳୀ ମନ୍ଦିର। ସେଠି ଅଛନ୍ତି କଲକତାରେ ହୁଁ। ତାଙ୍କ ଦକ୍ଷିଣଙ୍କ କାଳୀ ଠାକୁରଙ୍କର ମୂର୍ତ୍ତିଟା ଟିକେ ମାନେ ଉଁ ଟିକେ କଣ କେଇକି ଟିକେ।
ଓ।
ମାନେ ବଙ୍କା ଟିକେ ଆଉ।
କଁ ପାଇଁ?
ହାଲୋ।
ହଁ କଁ ପାଇଁ ହାଲୋ ହଁ-ହଁ କଁ ପାଇଁ ବଙ୍କା?
କଣ ପାଇଁ କେଜାଣି ଟିକେ ମାନେ କଡେଇ ହେଇକ ଯେ ଦକ୍ଷିଣ କାଳୀ ଠାକୁର ମୁହାଁ। ଟିକେ ମାନେ ଟିକେ ବଙ୍କା ସେଠି, ଆଉ କୋଉଠି ବଙ୍କା ମୁଁ ଦେଖୁନି ସେ ଏଠି କୋଲକାତାରେ ଟିକେ ବଙ୍କା।
ବଙ୍କା କିଏ କରିଥିବେ କି ଠାକୁର ହେଇ
ନାଇଁ ସେଠି କହୁଛନ୍ତି ସେ ଠାକୁର ହେମିତି ପରା, ଟିକେ ମାନେ କଡେଇ ହେଇକିରି। ଥିବେ।
ହୁଁ ହୁଁ।
କିନ୍ତୁ ମନ୍ଦିର ସେଠି ସବୁ ବାହାଘର ଯାହା ବି ହଉଚି ଭଲ ଲାଗୁଚି ଦେଖ ଏଇ ନଗଲେ ତମ ମ୍ୟାରେଜ ପରେ ଯିବ ଆଉ। ସେଇଠି ଅଛନ୍ତି ସବୁ ଠାକୁର ଶିବ ଠାକୁର ଅଛନ୍ତି, ଜଗ ନାଥ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମାଉସୀ ମା ମନ୍ଦିର ଅଛି, ସବୁ ମନ୍ଦିର ହେଇଥିରେ। ମାନେ କୋଉଆଡେ ପସିବ କୋଉଆଡେ ବାହାରିବ ବୋଲି ତମେ ବାଟ ପାଇବନି ସେଠିକି ଗଲେ ମନ୍ଦିର ଭିତରୁ। ତମେ ଲାଇନି ଲାଗିବ ତ ଏଇ
ଉଁ-ହୁଁ ଯାତରା ବି ହୁଏ। ହଁ।